ଠିକ ଅଛି ହାଲ ହାଲ ହାଲ ହାଲ ହାଲୋ ହଁ ଠିକ ଅଛି ଆଜ୍ଞା। ଜୟ ଜଗନ୍ନାଥ। ଆଜ୍ଞା ନମସ୍କାର।
ନମସ୍କାର।
କେମିତି ଅଛନ୍ତି?
ହଁ ହଁ ଭଲ ଅଛୁ ମଝିରେ ଭାଇ ଫୋନ କରିଥିଲେ କଣ ଦୋକାନ ଗୋଟେ ଓପେନିଙ୍ଗ କରିଥାନ୍ତେ କଣ କହୁନାହାନ୍ତି?
ଆଜ୍ଞା ମୁଁ ସେଇ ବିଷୟରେ ଆପଣଙ୍କ କଥା ହେଉଥିଲି। ମୁଁ ଯେପରି ଯେହେତୁ ମୋର ଏବେ ସରିଗଲା ମୋର ପ୍ଲସ ଟୁ ଦ୍ୱିତୀୟ ଦ୍ୱିତୀୟ ବର୍ଷ ସରିଗଲା। ବୁଝୁଛନ୍ତି ହାଁ ମୁଁ ଚାହୁଁଛି କି ମୁଁ ଚାହୁଁଛି କି କିଛି ଫାର୍ମାସି କିମ୍ବା ଫାର୍ମାସି କରିବାକୁ ବୁଝିଲେକି। ଆଜ୍ଞା ଆଜ୍ଞା ଫାର୍ମାସି କଲା ପରେ ମେଡ଼ିସିନ୍ ଷ୍ଟୋର କରିବେ। ଆଜ୍ଞା।
ଲାଇସେନ୍ସ ରେ କରିବି।
ନାଇଁ ମୋ ଭାଇଙ୍କ ଲାଇସେନ୍ସ କରିବି ବୁଝିଲେକି।
ଲାଇସେନ୍ସ କଲେ ବି ଚଳିବ ଭଲ କଥା। ତାହାଲେ ଦୋକାନ ଟା କଣ ବଡ ଆକାରେ ଡକ୍ଟର ମକ୍ଟର ମଗେଇବେ। ନା ଆପଣ ଖାଲି ମେଡିସିନ ଦେବା ନେବା କରିବେ।
ନାଇଁ ଏବେ ପ୍ରଥମ ଯେହେତୁ ପ୍ରଥମେ ଆରମ୍ଭ କରୁଛି ନୂଆ ନୂଆ ତ ମୁଁ ଏବେ କ୍ୟା-ଆ- ସେମିତି ଚଲେଇବି ଖାଲି ଔଷଧ ବିକ୍ରି କରିବି। କିଛି ଦିନ ପୁରୁଣା ହେଇଗଲା ପରେ ମୁଁ ଡାକ୍ତର ଡକେଇବି ଆଜ୍ଞା।
ହୁଁ।
ସେଥିପାଇଁ ଆପଣ ଯେହେତୁ ଆପଣ ବଜାରରେ ଗୋଟିଏ ଆପଣଙ୍କର। ଦୋକାନ ଅଛି ଔଷଧ ଦୋକାନ। ଆପଣଙ୍କୁ ସେଥିପାଇଁ ଏ ବିଷୟରେ ଟିକେ ପଚାରିବାକୁ ଚାହୁଁଚି।
ମାନେ ଆପଣ ଯୋଉ ଜାଗାରେ ଦୋକାନ ଟି କରିବେ ଆଖପାଖରେ ଆଉ କିଛି ମେଡିକାଲସ ଦୋକାନ ଅଛି। କି ମେଡିକାଲ ଅଛି ଅଛି କି ପାଖରେ?
ଆଜ୍ଞା ମ୍ୟା-ମେଡିକାଲ ଅଛି କିନ୍ତୁ ମେଡିସିନ ଷ୍ଟୋର ସେ ପାଖରେ କୋଉଠି ଔଷଧ ଦୋକାନ ନାହିଁ।
ତାଲେ ମେଡିକାଲ ଟା କଣ ଅଛି ମାନେ ସବୁ ଅଛି ନା ଆଖିର ନା ଦାନ୍ତର ନା କାନର।
ନାଇଁ ସେଠି ତ ଆଖିର ଦୋକାନଟି ଅଛି। ଆଜ୍ଞା ଆ-ଆଇ-ଆଖିର।
ଆଖିର ମେଡିସିନ ଆମ୍ପରଙ୍କର ଯୋଉ ଆଖ-ଆଖିର ଆମର ବାଇଚନ୍ସ ଧୂଳିମୂଳି ପଶି ଯାଉଛି ଆଖିର ଆଇଡ୍ରପ ଆଣି ରଖିପାରିବେ। ଚଷମା ରଖିପାରିବେ। ଆଖି ବିନ୍ଧା ବିନ୍ଧ ଦେଲେ ପେନ କିଲର ଦରଜ ଫରଜ ମେଡିସିନ ଫୁଲା ଫୁଲି ମେଡିସିନ। ଗ୍ୟାସ ଟାବଲେଟ
ସେଗୁରାକ ଆଣିକି ରଖିପାରିବେ।
ଆଜ୍ଞା ମୁଁ ଭାବୁଛି ଆପଣ ଯେହେତୁ ବଜାରେ କରିଛନ୍ତି ମୁଁ ଭାବଛି ସେଇ ଗୋଟେ ବଜାରିଆ ଅଞ୍ଚଳରେ ଡାକ୍ତରଖାନା ପାଖରେ। ନିକଟସ୍ଥ ଏରିଆ ସେଇଠି କରିବି ବୁଝିଲେ।
ହଁ।
ଆଜ୍ଞା କରିବି ଯେହେତୁ ମୁଁ ମଧ୍ୟ ସେଇ ବିଷୟରେ କିଛି ଜାଣିନି ବିଶେଷ କିଛି। ମୁଁ ଯେହେତୁ ଏବେ ନୂତନ ଏଇ ଏଇ ଲାଇନରେ ନୂତନ ଟିକେ ନୂଆ ନୂଆ ଯାଉଛି।
ନୂଆ ନୂଆ ହେଲେ ଆପଣ ଆଗେ ବେଶୀ ପାୱାର ମେଡି ଦୋକାନ ରେ ନରମାଲ ଆମର ଯୋଉ ନାମକୋଲ ସିନାରେଷ୍ଟ। ଷ୍ଟୋପାଚ୍ ସେଇ ମେଡିସିନ୍ ଗ୍ୟାସ୍ ଟାବଲେଟ। ସେଇ ମେଡିସିନ୍ ଆଣିକି ଆସ୍ତେ ଆସ୍ତେ ବେପାର କରନ୍ତୁ ତାପରେ ଆପଣ ଗୋଟେ ପିଲା ଦେଖନ୍ତୁ କି ପିଲା ଫାର୍ମାସି ମେଡିସିନ୍ ବିଷୟରେ ଜାଣିଥିବେ ତାପରେ ସେଇ ପିଲାଟାକୁ ଯୋଗ ହାତରେ ଧରିକି ଯୋଗାଯୋଗ କଲେ ଭଲ ହୁଅନ୍ତା।
ଆଜ୍ଞା ମୁଁ ଯେ ସେଇ ବିଷୟରେ ଭାବୁଥିଲି କାରଣ ମୁଁ ତ ଏବେ ଏଇ ବିଷୟରେ କିଛି ଜାଣିନି ବା ଭାଇଙ୍କର ଆ ଇଏ ଭାଇଙ୍କର ସାର୍ଟିଫିକେଟ୍ ନେଇ କରିବି ସେଥିପାଇଁ ମୁଁ ଏ ବିଷୟରେ କିଛି ଜାଣିନି ଯେହେତୁ। ସେଥିପାଇଁ ଆପଣଙ୍କୁ ପଚାରୁଚି ଆଉ ମୁଁ ଯଦି ଏ ଭୁଲ କିଛି ମେଡିସିନ୍ ଦେଇଦେଲି ଆ କାହାର କିଛି କ୍ଷତି ହେଇଗଲା ତାପରେ ମୋତେ ହିଁ ଭରପାଇ କରିବାକୁ ପଡ଼ିବ। ସେଥିପାଇଁ ମୁଁ ଏ ବିଷୟରେ ଟିକେ ଆପଣଙ୍କୁ ପଚାରୁଥିଲି ତ ଆପଣ କେବେ ଆପଣ ଯୋଉ ଦୋକାନଟି ଖୋଲିଚନ୍ତି। ଆପଣ ସେଟା ନିଜସ୍ଵ ର?
ହଁ ଆଜ୍ଞା ଆଜ୍ଞା।
ଆଜ୍ଞା ଆପଣ କେତେ ବର୍ଷ ହେଲା କଲେଣି?
ମୁଁ ତଥାପି ଛଅ ବର୍ଷ ପ୍ଲସ୍ ହେଇଯିବ ଆଉ ସାତ ବର୍ଷ ହେଇଯିବ ଗଣେଶ ପୂଜା ବେଳକୁ।
ଆଜ୍ଞା। ସାତ ବର୍ଷ ମଧ୍ୟରେ ଆପଣ କେତେ ମିନିମମ୍ କେତେ? ପଇସା ରୋଜଗାର କରିଛନ୍ତି ସେଇ ଦୋକାନରୁୁ?
ରୋଜଲପ୍ତ ପର ଡେ ବେପାର ଚାଲିଛି ଦଶ ବାର ହଜାର ଟଙ୍କା ଲାଭ ଲସ୍ ସେମିତି କିଛି ନାହିଁ ଯାଆ ଲାଭ ହୁଏ ସେଇ ଥିରେ ମେଡିସିନ୍ ଆସି ଦୋକାନରେ ହିଁ ପଶିବେ କିଛି ଲାଭ ନାହିଁ ବାଇଚାନ୍ସ ଦୋକାନରେ ଧର ଲାଭ ହେଲା କୋଡିଏ ହଜାର ଟଙ୍କା ସେଇ କୋଡିଏ ହଜାର ଏକ୍ଟ୍ରା ମେଡିସିନ୍ ଆଉ ଦିଟା ପଶିଗଲା।
ଆଜ୍ଞା ଏଇଟା ଆପଣ ଆପଣ ଏଇଟା ଆପଣଙ୍କ ଭଲ ଚିନ୍ତାଧାରା ଯେହେତୁ ଆପଣ କିଛି ବେପାର କଲେ ସେଥିରେ କିଛି ଜିନିଷ ଆଣି ପୁରେଇଲେ ଦୋକାନରେ ସେ ଦୋକାନରେ ବେପାର ଟିକେ ହେବ।
ବେପାର ଟିକେ ଅଧିକ ଟିକେ ମାଲ ନଉଛି। ତାପରେ ଯଦି ଦଶ ପାଞ୍ଚ ହଜାର ଟଙ୍କା ଏପଟ ସେପଟ ହେଇଯାଉଛି ସେ ବର୍ବାଦ ହେଇ ଯାଉଛି। ସେଥିପାଇଁ ମାଲ ରହିଲାଠୁ ଆଭେଲେବୁଲ ମାଲ ମିଳୁଛି ଯେମିତି କିି ଲୋକ ଆସିକି ଖୋ ଥିଲେ ପ୍ରାୟ ମାଲ ମିଳିଯାଉଛି ବି ତାଙ୍କୁ ଦୂର ଜାଗା ବି ଯିବାକୁ ପଡୁନି।
ଆପଣ ସେଇ କୌଣସି ଡାକ୍ତରଖାନା ପାଖରେ କରିଛନ୍ତି କି ଅ ଅଲଗା ଜାଗାରେ କରିଛନ୍ତି?
ହୁଁ ଡାକ୍ତରଖାନା ପାଖରେ ଅଛି ଆମର ଦୁଇଟି ମେଡିସିନ ଷ୍ଟୋର ଅଛି ଗୋଟେ ଅଛି ଡାକ୍ତର ପାଖରେ ମେଡିକାଲ ପାଖରେ ଆଉ ଗୋଟେ ଅଛି ଆମର ଏନ ଏସ ସାଇଡ ରୋଡ ଉପରେ।
ଆଜ୍ଞା। ଆପଣ ଯୋଉ ଡାକ୍ତରଖାନା ନିକଟସ୍ଥ ଯୋଉଟା କରିଛନ୍ତି। ସେଇଟା କୋଉ ଡାକ୍ତରଖାନା ନିକଟସ୍ଥ?
ସେଟା ଆମର ରହୁଛି ଆଖିର ରହୁଛି ଆଉ ଦାନ୍ତରେ ବି ରହୁଛି।
ଆଜ୍ଞା ଆଖିରେ ଦାନ୍ତର ନାଇଁ। ସେଠି ଆଜ୍ଞା ଆପଣ ଯୋଉ କରୁଛନ୍ତି ଦୋକାନଟି ସେଠି ଡକ୍ଟର ଡାକ ଡକା ହଉଛନ୍ତି ନା ସେଇ ଆ ସେ ସେପରି କରିଛନ୍ତି।
ହୁଁ ଡକ୍ଟର ଆମ ବାରିକି ବାରିକି ଯାଉଛନ୍ତି ପର ବୁଧବାର ସ୍କିନ୍ ଡକ୍ଟର। ଯେପରିକି ଆମର ଅ କାଛୁ କୁଣ୍ଡିଆ, ପାଣିଗନ୍ଧା। ମୁଁହରେ ଯାଦୁ ସ୍ପଡ। ତ ପର ବୁଧବାରକୁ ବୁଧବାର ଆଉଛନ୍ତି ଡକ୍ଟର। ହ୍ୟାଲୋ ହ୍ୟାଲୋ। ଆବାଜଟା ଆସୁନି।
ହଁ ଆ କୁହନ୍ତୁ କୁହନ୍ତୁ।
ହ୍ୟାଲୋ।
ହଁ ଆସିଲା କୁହନ୍ତୁ ଆପଣଙ୍କ ଭୟସ୍ ଆସିଲା।
ହୁଁ ଆପଣ ଟେ ବୋଧେ ନେଟ୍ ଟିକେ ସ୍ଲୋ ହଉଛି ବୋଧେ ଗାଁରେ।
ନାଇଁ ଟିକେ ଭାଇ ଯେହେତୁ ମୁଁ ଏବେ ଅଛି ଟିକେ ବାହାରେ ଘରୁ ବାହାରକୁ ପଳେଇ ଆସିଛି ଟିକେ ଭାଇ କଲ୍ କରିଥିଲେ ଆଉ ତାଙ୍କୁ ଟିକେ ଫୋନ୍ ଟିକେ ଟିକେ କରିଥିଲେ ତ ସେ ଟିକେ ଖାଇନି ସକାଳୁ ସେଥିପାଇଁ କଲ୍ କରିଥିଲେ।
ଓହୋ ଏବେ ତ ଖରା କଣ ଗରମ ହଉଛି ଜୋରେ?
ଆଜ୍ଞା ଏବେ ଯେହେତୁ ଗ୍ରୀଷ୍ମ ଋତୁ ସରି ଆସିଲାଣି ଆଉ ଏବେ ଟିକେ ବେଶୀ ଖରା ଅନୁଭୂତ ହେଉଛି। ଆଜି ଯେହେତୁ ବେଶୀ ହେଇଛି। କାରଣ ଗ୍ରୀଷ୍ମରୂତୁ ସରି ଆସିଲାଣି। ସେଥିପାଇଁ ଟିକେ ଆଜି ବହୁତ ହେଇଛି ଆଉ।
ଏବେବି ପା ପ୍ରାୟ କଷ୍ଟମର ମୋ ପାଖକୁ ଆସୁଛନ୍ତି। କି ଯେମିତି କି ଖରାରେ ବୁଲି ବୁଲି ପାଣି ପୁରା ପିଠି ପିଠି ସବୁ ହେଇଯାଉଛି ଯାଦୁ ଟାଇପର।
ଆଜ୍ଞା ଆଉ ଆପଣ କିଛି ରଖିଛନ୍ତି ତ ଏ ଯୋଉ ତ୍ଵଚା ପାଇଁ ଯେପରି ଖରାରେ ଦେହ ଗୁଡିକ କଳା ପଡିଯାଉଛି। ଟ୍ୟାନ୍ ଟ୍ୟାନ୍ ପଡିଯାଉଛି। କଣ କିଛି ରଖିଛନ୍ତି ସେପରି ଔଷଧ?
ଔଷଧ ତ ବିଭିନ୍ନ ପ୍ରକାର ଅଛନ୍ତି। ମେନେ କଥା ହଉଛି ଯେ ଖରାରେ ବୁଲେଇବା ଆପଣ ୟୁଜ କରନ୍ତୁ ଯୋଉ କ୍ୟାଣ୍ଡି ଡଷ୍ଟିକ୍ ପାଉଡର ଆମର ଆଉଛି। ସେଟା ସବୁଠାରୁ ବେଷ୍ଟ। ଯଦି ଆପଣଙ୍କର କିଛି ଅଧିକ ହଉଛି ତାହେଲେ ମେଡିକାଲ ଯାଇକି ଦେଖ ଖି ପାରିବେ ନହେଲେ ଇଆଡୁ ସୁଆଡୁ କିଛି ବ୍ୟବହାର କରନ୍ତୁ ନାହିଁ।
ଆଜ୍ଞା ଆପଣ ଯୋଉ କହିଲେ କି ଔଷଧ ଯୋଉ ଆସୁଛନ୍ତି ଆପଣ କରଛନ୍ତି ଯୋଉ କଣ ଯୋଉ ଦାନ୍ତ ଏବଂ ଇଏ ଆପଣ ଦାନ୍ତ ଏବଂ ବିଭିନ୍ନ ପ୍ରକାର ଔଷଧ ର ଚୁନି ନା ଖାଲି
ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର। ଆଖି, ଦାନ୍ତ ବିଭିନ୍ନ ପ୍ରକାର ଇତ୍ୟାଦି ଇତ୍ୟାଦି।
ଆଜ୍ଞା ଆଜ୍ଞା। ଆପଣଙ୍କର ବେପାର କେତେ କଣ ମାନେ ଆପଣଙ୍କ ଭଲ ବେପାର ହେଉଛି ତ ସେଠି?
ବେପାର ଠିକ୍ ଠାକ୍ ଚାଲିଛି। ଏବେ ବି ଆମର ମାର୍କେଟ୍ କାମ ଚାଲିଛି। ସେବେ ଟିକେ ଡାଉନ୍ ରହିଛି ବେ ପ୍ରାୟ ଖରା ଦିନ ପାଇଁ। ଲୋକ ବେଶୀ ଖରାରେ କେହି ବାହାରକୁ ଭାରୁ ନାହାନ୍ତି। ତୁ ଯେମତି ବେପାର୍ ଚଳାଇବୁ ତ ସେମତି ଚାଲିଛି। ଆମ ବେପାର ଟାଇମ୍ ଟା ହଉଛି ବର୍ଷା ଦିନିଏ। ଥଣ୍ଡା ଜର ହେଇଥିବ ଶୀତ ଦିନେ କାଶ ମାସ ଏମିତି ଆଉ। ସିଜିନ୍ ଅନୁସାରେ ବେପାର ଆଉ।
ଆଜ୍ଞା ମୁଁ ଭାବୁଥିଲି ଗୋଟେ କଥା କି ଆପଣ ଔଷଧ ଦୋକାନରେ ମଧ୍ୟ କି ଋତୁ ଅନୁଯାୟୀ ବେପାର ହୁଏ?
ହଁ ଋତୁଅନୁଯାୟୀ ବେପାର ଖରା ଦିନେ ଯେମିତି ଯେମିତି ଆମର ହାଲିକ୍ସ୍, ଗ୍ଲୁକୋଜ୍ ଓଆରେସ୍ ପାଉଡରରସ୍, ଓଆରେସ୍ ଲିକୁଡି ଝାଡା ପ୍ରାୟ୍ ଟାଇମ୍ ଦେଖିଲେ ଖରା ଦିନେ ହିଁ ଅଧିକ ସାରା ଲୋକ ଝାଡା ହୁଅନ୍ତି।
ଆଜ୍ଞା ଆଜ୍ଞା।
ତ ସେଥିପାଇଁ ଆମର ଓଆରେସ୍, ଗ୍ଲୁକୋଜ୍ ଆଭେଲେବୁଲ୍ ରୁହେ ଷ୍ଟୋର୍ ରେ ଆଉ।
ଆଜ୍ଞା ଆଉ ବର୍ଷା ଦିନେ କିପରି କଣ ଔ
ବର୍ଷା ଦିନେ ପ୍ରାୟ ଲୋକ ଦେଖିବେ ବିଲ ବାଡ଼ି କାମକରନ୍ତି ଥଣ୍ଡା, କାଶ କଳି ରଖା, ମୁଣ୍ଡ ବିନ୍ଧା ଥଣ୍ଡା ଦିହ ହାତ ନାକରୁ ପାଣି ବହୁଥିବ।
ଆଜ୍ଞା ମୁଁ ଆପଣଙ୍କୁ ଗୋଟେ କଥା ଏବେ ପଚାରିବା ଚାହୁଁଥିଲି କି ଭଲସେ ଆପଣ ବହୁତ୍ ବର୍ଷ ହେଲେଣି ଦୋକାନ୍ ଟି କଲେଣି ସାତ ବର୍ଷ ହେଇଗଲାଣି ବଜାରରେ କରିଛନ୍ତି ନିକଟ ତ ମାନେ ତ ଅଉ ମଧ୍ୟ ଆଉ ଔଷଧ ମାନେ ଡାକ୍ତରଖାନା ପାଖରେ ନିକଟ ତ ଅଛେ ବ ନାଁ ଡାକ୍ତରଖାନା ଛାଡିକି ଅଧିକ ଅଛି ଆପଣଙ୍କ ଦୁଇଟା ମଧ୍ୟରୁ କୋଉଠି ଭଲ ବେପାର ହଉଛି ଡାକ୍ତରଖାନା ନିକଟସ୍ଥ ଯଉଟା ଅଛି ନା ଡାକ୍ତରଖାନା ଦୂରରେ ଯୋଉଟା ଅଛି।
ହୁଁ ଦି ଦିଟାକ ଆଭେଲେବୁଲ୍ ଚାଲିଛି।
ଆଜ୍ଞା ଆପଣ ଦିଟାହକ ସମାନ ଚାଲିଛି ଆପଣ କହୁଛନ୍ତି ମତେ କେମିତି ପରାମର୍ଶ ଦେବେ ମୁଁ ଡା ଡାକ୍ତରଖାନା ନିକଟସ୍ଥ କଲେ ଭଲ ହବ ନା ଡାକ୍ତର ଖାନା ଦୂରରେ କଲେ ଭଲ ହ
ଯୋଉଠି କରିବେ ସେଠି ମେଡିସିନ୍ ଦୋକାନ୍ ଚାଲିବ ଆପଣ ବ୍ୟବହାର ହିଁ କଷ୍ଟମରକୁ ଟାଣି ଆଣିବ।
ଆଜ୍ଞା ଆବେ ଆପଣ କହୁଛନ୍ତି ଔଷଧ ଦୋକାନ ର ଜ ସ୍ଥାନ କିଛି ଫରକ ପଡେ ନା? ଆପଣଙ୍କ ବ୍ୟବହାର ଫରକ ପଡ଼େ।
ଠିକ୍ ବ୍ୟବହାର ଟା ଆପଣ ମାନଙ୍କୁ ଆପଣ ଯେମିତି ଲୋକଙ୍କ ସହିତ ବ୍ୟବହାର କରିବେ। ସେ ଲୋକ ଟା ଆପଣଙ୍କ ସେମ୍ ସେମିତି ବ୍ୟବହାର କରିକି ଆପଣଙ୍କ ସହିତ ଖୁସି ହେଇି ବନ୍ଧୁତା କରିକି ଆପଣ କତିକି ଟାଣି ଆସିବେ।
ମାନେ ଆପଣ କହୁଛନ୍ତି ଏ ଡାକ୍ତର ବା କିମ୍ବା ଔଷଧ ଦୋକାନି ମଧ୍ୟ ବନ୍ଧୁତ୍ୱ ଅଛି। ଯେପର କି ମୁଁ ଯାଉଛି ମୋ ଘ ଆଜ୍ଞା ମୋ ଘର ଯିବାକୁ ମୋ ଘର ଠାରୁ ଆପଣଙ୍କ ଦୋକାନ ହେଉଛି ଆ ପାଞ୍ଚ କିଲୋମିଟର କିନ୍ତୁ ମୋ ଘର ହଉଛି ଦୁଇ କିଲୋମିଟର ମୁଁ ଏ ମୁଁ ଘର ବାଟେ ଯିବା ସମୟରେ ସେକରେ ଗୋଟେ ଔଷଧ ଦୋକାନ ଅଛି। ସେଠି ନ ନେଇ ଆପଣଙ୍କ ଦୋକାନରୁ ପାଞ୍ଚ କିଲୋମିଟର ଯାଇ ଆପଣଙ୍କ ଔଷଧ ନେଇକି ଆସି କାରଣ ମୋ ବନ୍ଧୁତ ଅଛି ଆପଣଙ୍କ ସାଙ୍ଗରେ।
ହୁଁ।
ଆଜ୍ଞା ଏପରି ମଧ୍ୟ ଆପଣଙ୍କର ଗରାଖ ଅଛନ୍ତି।
ବନ୍ଧୁ ତ ଥିଲେ ବି ଆମ ଗ ଲୋକ ବି ଆଉଛନ୍ତି ଯଦି କିଛି ଏମରଜେନ୍ସି ପରେ ଆମ ଦୋକାନ ଷ୍ଟପ ବନ୍ଦ ରହିଥିବ କି ଖୋଲା ଥିବ ଆପଣ ଯଦି ଏମରଜେନ୍ସି ପରେ କି ପାଖ ଦଖାନାକୁ ନେଇଗଲେ ବି ଚଳିବ। କାରଣ ସମୀର ସହିତ ବନ୍ଧୁତା ରଖ। ରଖିଲେ ଭଲ କି ଜଣଙ୍କ ସହିତ ବନ୍ଧୁ ଟା ରଖିବାଟା ବି ଭଲ ନୁହଁ ସମସ୍ତଙ୍କ ସହିତ ବନ୍ଧୁ ଟା ରଖିବା ବି ଭଲ।
ଆଜ୍ଞା ଆପଣ କହୁଛନ୍ତି କି? ମାନେ ବନ୍ଧୁତଵ ବି ଔଷଧ ଦୋକାନ ରେ ବନ୍ଧୁତଵ ବି ଚାଲେ ସେ ଭିତରେ
ହୁଁ ନିହାତି
ଠିକ ଅଛି। ଆପଣ ଶୁଣନ୍ତୁ ଆପଣ ପରାମର୍ଶ ମତେ ଦେଲେ ବହୁତ ଖୁସି ଲାଗିଲା ଆପଣ ଯୋଉ କହିଲେ ସେଗୁଡିକ ମତେ ଭଲ ଲାଗିଲା ଏବଂ ମୁଁ ମଧ୍ୟ ଚାହୁଁଛି କି ଔଷଧ ଦୋକାନ ଖୋଲିବି ଆଜ୍ଞା ଆପଣ ମୁଁ ରହୁଛି ଆପଣଙ୍କୁ ପରେ କେବେ କଲ୍ କରୁଛି।
ଠିକ୍ ଅଛି ଧନ୍ୟବାଦ।
ଆଜ୍ଞା।